ହ୍ୟାଲୋ ହଁ ହଁ ଶୁଭ ସଖ୍ ଖାଳ କଣ ଉଠିଗଲେଣି?
ହଁ ହଁ ମୁଁ ପାଞ୍ଚଟା ପାଞ୍ଚଟାରୁ ଉଠେ। ପାଞ୍ଚଟା କେଉଁଦିନ କେମିତି ଟି କିଏ ଡେରି ହେଲେ ସେ ସାଢ଼େ ପାଞ୍ଚଟା ଭିତରେ।
ଏ ମୋର ପାଞ୍ଚଟାରେ ଉଠେ ଯେ କିନ୍ତୁ ଅଉଁ ପାଞ୍ଚଟାରୁ ଉଠି କିନ୍ତୁ ବାହାରକୁ ଆସିଲା ବେଳକୁ ଗାଧେଇବାକୁ ଯୋଉ ଯାଏ ପାଞ୍ଚଟା ପନ୍ଦର କୋଡିଏ କିନ୍ତୁ ପୁଅ ଉଠି ଯାଉଛି ଆଗ ନା ସିଏ ଉଠିକିନା ଗୋ ଟଏଲେଟ ପଳାଏ ସେଥିଲାଗିଁ କାମ
ଉଠିଲେଣି ଉଠିକି ଶୋଇଲା ବେଳକୁ ତ ଏତେ ଲେଟ୍ ହୁଏ ଗୋଟେ ରାତି ସବୁଦିନ। ଆ ତଥାପି ସେଇ ପାଞ୍ଚଟା ଦଶ ପନ୍ଦର ଭିତରେ ଉଠିବାକୁ ପଡ଼େ ଆଉ। ଆମେ ନିଦ ନ ଭାଙ୍ଗିଲେ ବି କୁନ୍ଥେଇ ମୁନ୍ଥେଇ ଉଠିବା ଆଉ କଣ କରିବା।
ତମେ ଏତେ ରାତି ରେ ଶୋଉଚ କେମିତି ନିଦ ଭାଙ୍ଗୁଛି କେଜାଣି?
ନା ଅଭ୍ୟାସ ହେଇଗଲାଣି ଏ ପୁଅଟା ହେଲା ଦିନଠୁ ମାନେ ବହୁତ ଲେଟ୍ ହେଇଯାଉଛି ଆଉ କଣ କରିବ।
ଓହୋ ନାଇ ମୋର ମୁଁ ସେ ଏଗାରଟା।
ସେ ଶୋଉନି ରାତିରେ ଖେ ରାତିରେ କହୁଛି ଖେଳିବି ମୁଁ।
ହଁ ଏଇ ଛୁଆ ଏଇନା ବଡ ନହେଲା ଯାଙ୍କେ ତମକୁ ଏଇନା ପାଞ୍ଚ ବର୍ଷ ଚାରି ପାଞ୍ଚ ବର୍ଷର ନହେଲା ଯାଇଁକି ଏଇନା ଭାରି ମାନେ ଟିକେ ତା ସାଙ୍ଗେ ଲାଗିବାକୁ ପଡିବ ନିଦ ହବନି। ସେମାନେ ଶୋଇବେନି ତ ମା ମାନେ ଝଡିଯାଆନ୍ତି ସେଇଥିପାଇଁ ଆଉ।
ହଁ ବର୍ଷେ ମାନେ ବର୍ଷେ ପର୍ଯ୍ୟନ୍ତ ତ ମାନେ ବର୍ଷେ ତ ନୁହଁ ଛଅ ମାସ ପର୍ଯ୍ୟନ୍ତ ଖାଲି ରାତି ସାରା କେଁ କେଁ କେଁ କେଁ ଏମିତି ହବ ଅଧ ରାତିରୁ ଉଠି କାନ୍ଦିବ। ସେଠୁ ତାପ ସେ ସେତେବେଳେ ବି ମାନେ କଣ କି କ୍ଷୀର ତଳେ ପଡ଼େ ଖାଇବାକୁ ତା ସେ ତଳେ ଦି ଘଣ୍ଟା ରେ ଥରେ ଶୋଇ ହୁଏନି ଆଉ ଏ ଏବେ ବାହାର ଜିନିଷ ଖାଇଲା ପରେ ଶୋଇ ହେଉଛି କିନ୍ତୁ ସେ ଯାହା ବିି ହି ତ ଥରେ ଶୋଇଲା ମାନେ ଶୋଇଲା। ଆଉ ସଉ ସଉକା ଜାଣିକି ଗୋଟେ ପର୍ଯ୍ୟନ୍ତ କରୁଛି। ଆଉ ତାପରେ ରା ତିରେ ବି ମୁଁ କାମ ସାରିକି ଆସିକି ଝିଅଟାକୁ ପଢ଼େଇଲା ବେଳକୁ ବି ଲେଟ୍ ହେଇଯାଇ ଟିକେ। ଆଉ ମୁଁ ରୋଷେଇବାସ ସମସ୍ତେ ଖଇବାପିଇବା ନସାରିଲେ ହଁ ନସାରିଲେ ତାକୁ ପଢ଼େଇ ପାରେନି। ଯେତେ ଟିଉ ସନ ଦିଅନ୍ତୁ ଯେତେ ସ୍କୁଲ ଦିଅନ୍ତୁ ଆଉ ନିଜେ ନ ପଢ଼େଇଲେ ନାଇଁ ନିଜେ ନ ଦେଖିବ ମାନେ ସିଏ ଛୁଆ ଜମା ପଢିବେନି। ହଁ ଅ ସ୍କୁଲ ଅଛି ଟ୍ୟୁସନ୍ ବି ଯାଉଚି କିନ୍ତୁ ଟି କଣ ଟ୍ୟୁସନରେ ପଢ଼ା ହେଇଚି କଣ ସ୍କୁଲରେ ପଢ଼ା ହେଇଚି ସେଗୁଡା ଦେଖିବାକୁ ପଡ଼ିବ।
ତାକୁ ତ ହଁ ସମସ୍ତେ ତ ସେଇଆ ଆଉ ପିଲାମାନେ ତ ସେ ଆମେ କେମିତି ଜାଣିବା ସେ କଣ ପଢିଲେ କଣ ନାହିଁ?
ତାକୁ ଦେଖୁ ଦେଖୁ ଡେରି ହେଇଯାଏ ସେ ଉମ୍ ସେ ଖାଇବା ପିଇବା ସରି କା ବାସ ନ ଫାସନ ସବୁ ମଜାମଜି ସରଲା ପରେ ସେ ଏଗାରଟା ସାଢେ ଏଗାରଟା ପରେ ମୁଁ ଯାଇ ତାକୁ ଟିକେ ଦେଖେ। ଅଁ ଆଉ ତାକୁ ଦେଖିକି ଲାଇଟଟା ଜଳିବ ମାନେ
ଠିନ ମାନେ
ନା ନା ମୁଁ ଗାଧେଇ ସାରଲିଣି ମୁଁ ଆ ମାନେ ବୋହୁତ ଗୁଡେ ଯୋଉ ଉଁ ବର୍ଷା ପାଇଁ ସଫା କରି ପାରୁନଥିଲି।
ଉଁହୁଁ।
ମାନେ ପ୍ୟାଣ୍ଟ ସାର୍ଟଗୁଡା ପୁଳା ମାନେ ବଢ଼ିଥିଲା ତ ମୁଁ ସକାଳୁ ଉଠିକି ଝଡ଼ୁ କରିସାରିକି ଫୁଣି ଏ ଯୋଉ ଡଷ୍ଟବିନ୍ ଗାଡ଼ି ଆସିବ ତ ସେ ମୋ ପୁଅର ଡାଇପର୍ ୱାଇପର୍ ଘରର ଯାହା ମଇଳା ଅଇଁଠା ଏଇସବୁ ବାହାରେ ବାଲ୍ଟିରେ ଥୋଇ ଦେଇକି ଆ ଗଲି ୱାସିଂ ମେସିନରେ ସବୁଜାକ ସଫା କଲି ଅଧା ଶୁଖେଇଚି ଅଧା ଶୁଖେଇନି ଥୋଇଚି। କାହିଁକନା ବାହାରେ ତ ଶୁଖେଇ ହୋଉନି ନା ଯେତିକି ସେଇ ଭିତ୍ ଘର ଭିତରେ ଯେତିକି ଜାଗା ସେତିକି ଶୁଖେଇଚି। ତାପରେ ଆସିକି ଆଁ ଗାଧୁଆ ପାଧୁଆ ସାରିକି ସେଠୁ ମୁଁ ଆଇଲା ବେଳକୁ ମୋ ପୁଅଟା ଉଁ କାନ୍ଦୁଚି ଉଠିକି ଟିକେ ଟିକେ। ନିଦ ଭାଙ୍ଗିନି କିନ୍ତୁ ଆଖି ବନ୍ଦ କରି ଉ ଉଠିକି ବସିପଡ଼ି କାନ୍ଦୁଥିଲା ତ ତାକୁ ଶୁଆଉଚି ଆଉଥରେ ଟିକେ ସ୍ ଶୋଇଲେ ମୁଁ ଭାତ ବସେଇବି ସେଥିପାଇଁ ତ ସିଏ
ତାକୁ କେତେ ବର୍ଷେ ତ ହେଇନି ତାକୁ ବୋଧେ?
ନାଇଁ ନାଇଁ ଦେଢ଼ ବର୍ଷ ହେଲାଣି ଦେଢ଼ ବର୍ଷ କାଲିଠୁ ଦେଢ଼ ବର୍ଷ ଚାଲିଲା।
ଆଉ ତାହେଲେ ଚଲା ଚଲି କରିକି ତ ପଳୋଉଥୁ
ହଁ ସେଥିପାଇଁ ତ ବେଶୀ ଅସୁବିଧା ଗୋଟେ ଜାଗାରେ ଶୋଇଥିଲେ ଏତେ ଅସୁବିଧା ନଥିଲା ଯେ ଗୋ ଟେ ଜାଗାରେ ଶୋଇବ ତ ଆଉ କଣ? ସିଏ ଖଟରୁ ଓହ୍ଲେଇ ଖଟରୁ ଓହ୍ଲେଇକି ତଳେ ପୋଳାଉଚି।
ଖଟ ଉଚ୍ଚା ଅଛି ନା ନାଇଁ ନିଚା ଖଟ ନହେଲେ ନାହିଁ
ଉଞ୍ଚା ଅଛି ଉଞ୍ଚା ଅଛି ସିଏ କିନ୍ତୁ ପୁଅ ପିଲା ନା ହଁ ପୁଅ ପିଲା ଗୁଡ଼ାକ ଜମାରୁ ଡର ଲାଗୁନି ସେ ଜମା ଡରୁନି ସେ ବୋହୁତ ଛୋଟରୁ ହୁଁ ସେପଟେ ଶାଶୁଙ୍କ ଖଟ ଟିକେ ତଳୁଆ ସେଠି ଓଲହୋଉଥୁଲା ମୋ ଖଟାଟା ଟିକେ ଉଞ୍ଚା ତଥାପି ବି ଓଲହେଇ ପଡୁଚି। ନଉ ନୂଆ ନୂଆ ଓଲହେଇ ପାରୁନଥିଲା ଏବେ ଓଲହେଇ ପଡ଼ୁଚି ଆଉ ବାହାରେ ତାର ସେମତି ଝିପିରି ଝିପିରି ବର୍ଷା ହୋଉଚି ବାହାରେ କିଛି ଲୁାଗାପଟା ଶୁଖେଇ ହୋଉନି।
ହଁ ହଁ।
ସ୍ୱାମୀଙ୍କର ସେ ଅଫିସ୍ ଡ୍ରେସଗୁଡ଼ା ପୁରା ଆଉ ଝିଅର ସ୍କୁଲଡ୍ରେସ୍ ଗୁଡ଼ା ସବୁ ଥୁଆ ହେଇଥିଲା ତ ଆଉ ଆଜି ତ ଶନିବାର ତାର ଅଲଗା ଡ୍ରେସ୍ ତାର ଶନିବାର ଡ୍ରେସ୍ ଅଲଗା। ସେଥିପାଇଁ ତା ସ୍କୁଲ ଡ୍ରେସଗୁଡା ସବୁ ସଫା ଉଁ କଣ କହିଲ ନା ନା ନା ଛୁଟି ନୁହେଁ ସିଏ କାଲି ବି ଯାଇନାହାନ୍ତି ଏ ବର୍ଷା ଏ ଏତେ ଜୋରେ ହେଲା ଯେ ସେ ଛୁଟି ନେଇଗଲେ ଫୋନ୍ କରି କହିଲେ ଯାଇପାରିବିନି ଆଉ ବର୍ଷା ସ ତରେ ବି ତାପରେ ଭୁଲରେ ରେନିକୋଟଟା ଭୁବନେଶ୍ୱରରେ ଛାଡ଼ିଦେଇ ପଳେ ଆସଚନ୍ତି। ଆଉ
ତାହେଲେ ଜଳଖିଆ କେତୋଳୁ
ସେଇ ଭିତରେ ହବ ହେଇ ଭିତରେ ଭାତ ରନ୍ଧା ହବ ସେଇ ଭିତରେ ସବୁ ହବ। ହଁ ଇଣ୍ଡକ୍ସନରେ ଭାତଟା ବସେଇବି।
ଖାଇଲା ବେଳକୁ କେତେଟା ଟାଇମ୍ ତମର।
ମୋର ପୁ ଆଉ ପୁଁ ଜଳଖିଆ ସକାଳୁ ମାନେ ଖାଇପାରୁନି ତ କୋଉଦିନ କେମ୍ତି ଯଦି ଖାଇଲି ଖାଇଲି ହଁ। ମାନେ ସ୍ଵାମୀ ଜାଆନ୍ତି ଆଟ୍ଟା ଭିତରେ। ତ ଝିଅ ଯିବ ସାଢ଼େ ନଅଟାରେ ତା ମଝିରେ ପୁଅ ଖବର ବୁଝିବାର ଅଛି। ଇଏ କାନ୍ଦୁଥିବ ମୋତେ ଧରିକି ବୁଲା ଆଉ ମୁଁ ଖାଇବି କେତେବେଳେ ଆଉ। ଆଉ ଖାଇପାରେନି ଏକାଥରେ ସେ
ନା ମୁଁ ଏତେ ଏତେ ଜଲ୍ଦି ହେଲେ ବି ଆମର ହେଟି ମାନେ କେତେଟା ବାଜିଛି ନା ସାଢେ ସାତଟା। ଆମର ସାଢେ ସାତଟା ଭିତରେ। ଚା ଆଉ ରୁଟି ବିସ୍କୁଟୁ ଯାହା ବି ହଉ ଆମେ ଖାଇଦବୁ ତାପରେ ତମେ ନଅଟା ଦଶଟା ବେଳ ପୁଣି ଟିକି ଇଚ୍ଛା ହେଲେ କଣ ଟିକି ଖାଇବୁ। ତାପରେ ଭାତ ହେଲେ ଯାଇଁକି ଗୋଟେ ସାଢେ ବାର୍ଟା ଗୋଟେ। ଆଉ ଏତେ ସମୟ ଏମିତି ଗାଧେଇକି ନହେଁ ମୁଣ୍ଡ ଥିବ ବୁଲେଇବ ମୋର।
ହଁ ମୋର ହଉଚି ତ ମୋର ହୋଉଚି ଆଉ କଂ କରିବା ଦେ ଖି ହଉନି ବେଳେବେେଳେ ଖାଇଦିଏ ବେଳେବେଳେ ମୁଁ
ଦୋ ତମେ ସମସ୍ତେ ଅନଉଥିବ ଖାଇଲାକୁ ନାଇକି।
ହଁ ସିଏ ବି ପୁଣି ସମସ୍ତେ ଖାଇସାରି ଶେଷ କୁ ଅନେଇଲା ବେଳକୁ ସମୟ ହେଇଯାଇଥିବ ଏଗାର୍ଟା ସାଢ଼େବାର୍ଟା ଏଗାର୍ଟା ସାଢ଼େ
ବିସ୍କୁଟୁ ଫିସ୍କୁଟୁ ଟିକେ ଆଣିକି ନିଜ ରୁମ୍ ରେ ତମେ ଖାଇଦଉ ନ।
ହଁ ସେୟା କଲେ ହବ ଏଗାର୍ଟା ସାଢେ ଏଗାର୍ଟା ହେଇଯାଇଥାଏ ଆଉ ମତେ ଏଗାରଟା ସାଢେ ଏଗାର୍ଟା ରେ ଆଉ ଜଳଖିଆ ଖାଇବାକୁ ଇଚ୍ଛା ହୁଏନି।
ପରେ ଯିଏ ଦେଖିବ ଗ୍ୟାସ ଫ୍ୟାସ ସମସ୍ୟା ସମସ୍ ସ୍ତଙ୍କର ଯୋଉ ବାହାରୁଛି କଣ ଏଇ ଯୋଉ ହଁ ହଁ ହଁ। କାହିଁକି ନା ଦେଖ ଗାଧେଇକି ଖାଲି ପେଟ ରହିଲା ମାନେ ଆମର ପେଟ ଗରମ ମୁଁ ଜମା ରହି ପାରିବିନି। ତ ପରେ ହୁଁ ଠାକୁର ପୂଜା। ମୋର ଘଣ୍ଟାଟ୍ କିନ୍ତୁ ମୁଁ ପଇଁଚାଳିଶି ଦିନ ଫୁଲ ଟିକେ ଏବେ କମ ଆସୁଛି ଫୁଟୁଛି। ଫୁଲ ପୂଜା କରି ଠା କୁର ପୂଜା କରି ବାବାଙ୍କୁ ବାବା ସକାଳୁ ତାଙ୍କର ଖାଇବା ପୁ ଗଜାମୁ ତାଙ୍କୁ ଦେଇ ତାଙ୍କର ହର୍ବାଲ୍ଟି ସେ ପି। ନା ମୋର ଚା ବସେଇଚି। ମୁଁ ବି ସକାଳୁ ଟିକେ ଚାହା ଟିକେ ଭଲରେ ପୁରା ଅଧା ଫଧା ପକେଇକି ପିଏ ମୋତେ ଟିକେ ଭଲ ଲାଗେ। ତଣ୍ଟି ଫଣ୍ଟି ଚା ଟା ଟିକି ପିବି ଚାରେ ରୁ ରୁଟି ପଟେ ଦି ପଟ ଟିକେ ନାବ ବାସି ରୁଟି ଯୋଉ ଥାଏ ସେ ବାସି ରୁଟି ଟା। ହଁ ମୋ ବାସି ରୁଟି ଟା ଥାଏ ମୁଁ ତାକୁ ଘରେ ଟିକେନାକୁ ଗୁଆ ଘିଅ ମାରିକି ସକାଳୁ ଶିକିଦିଏ। ଖାଲିିଟିକେ ନା କୁ
ହଁ ସେଇଟା ଯୋଉ ଟିକେ ତେଲରେ ସେକିଦେଲେ ସେଇଟା ଚାହା ସହିତ ବଢ଼ିଆଲାଗେ।
ବଢିଆ ଲାଗେନି କି ଆଉ। ହଁ କାହିଁକି ନା ଯ ଖାଲି ଶୁଖିଲା ଶୁଖି ଯାଇଥିବ ହେଟା କଣ ଖାଇବାକୁ ଭଲ ଲାଗିବ।
ନା କିନ୍ତୁ ଡକ୍ଟର୍ଙ୍କ କହିବା ଅନୁସାରେ ହଁ ସେଇଟା ପାଟିକୁ ଭଲ ଲାଗେ ସତ କାରଁନ ଡକ୍ଟର ମୋର କହିବା ଅନୁସାରେ ଯେ ରୁଟିକୁ ଆଉଥରେ ତମେ ଯଦି ଶେକିକି ଖାଇବ ସେଟା ମାନେ ବିଷାକ୍ତ ହେଇଯିବା କୁହନ୍ତି। ସେଇଟା ମାନେ ଖାଦ୍ୟ ସେ ଖାଦ୍ୟଟା ବିଷାକ୍ତ ହେଇଯାଏ। ଶୁଖିଲା ରୁଟି ଖାଇବ ପଛେ ସେଇଟା ବହୁତ୍ ମାନେ ଗ୍ୟାସ୍କୁ କମାଏ।
ହୁଁ ଯେ ସେଇ ଯେ ସବୁବେଳେ ଭଲ ଲାଗୁନି। ଆଗରୁ ଖାଇ ଦଉଥିଲୁ ଏ ଭଲ ଲାଗଉନି ରୁଟି ଗୁଡା ଶା ଶିଖା ତାପରେ ଯୋଉ ସେକନ୍ତିନି କି ଯୋଉ ଆମର କଣ କହିଲ ସେ ଯୋଉ ସେ ଆରେ ଯୋଉ ପୋଡନ୍ତି ରୁଟି ଟା ସେଇ ରୁଟି ଟା ଟିକେ ନରମ ରହି ଯେମିତି ବି ହଉ। ସେ ଟିକେ ଏଇ ଯୋଉ ଆମର ତାଉଆ ସିକା ରୁଟି ଗୁଡାକ ସେ କା ଶୁଖିଲା ଶୁଖିଲା ଲାଗନ୍ତି। କଣ ଭଲ ଲାଗୁନି ହଁ ବା ସେଥିଲାଗି ଆଉ ଟିକିଏ ନାଗୁ
ଯୋଉ ଇଏରେ ଦେଖ ତାୱରେ ସେକା ହୁଏନି ଆମର ଏଠି ମୁଁ ଆମ ବାପ ଘରେ ସେକା ହୁଏ ତାୱରେ। ଏଠି ଆମର ନିଆଁରେ ସେ
ଆମର ବି ନିଆଁରେ ଆମ ଚୁ ପର ଦିନ ଆମେ ନିଆଁରେ ସେକା ରୁଟି ଖାଇଥିଲୁ ଏଇ ଯୋଉ ସାଇବାବାଙ୍କ ମନ୍ଦିର ଯାଇଥିଲେ। ଯୋଉ ବର୍ଷ ହେଲାଣି ଦି ହଜାର ତେର ନା ଅ ଯଉ ତମ ସିଆଡେ ଯୋଉ ଯାଇଥିଲେ ସେବୁଠୁ ମା କହିଲେ ଯେ ଆଉ ଗୁରୁବାର ଯୋଉ ଏମିତିରେ ବି ଗୁରୁବାର ଅରୁଆ ଖାଆନ୍ତି। କହିଲେ ନାଇଁ ନାଇଁ ଆଉ ଆଉ ରୁଟି ଗୁଡା ଆଉ ପଡିବାନି ଆମେ ଏମତି ସେକା ରୁଟି ଖାଉ। ସେବେଠୁ ଗୋଟେ ଶୀକାର ଘରେ ଗୋଟେ ଜାଣିନ ଯିଏ ଯୋଉଟା ବନେଇ ଦବ ରୁଲ ମାନେ ସେଇଟା ଚାଲିଲା। ଆଉ ଗୋଟେ ତମେ ନିଜେ ବନେଇବ ହେଉ। ହଉଛି ତ ଯଏ ଶିଖି ଦିଅ ତାପରେ ପ୍ରାୟତଃ ବାର ପଡୁଛି ଆଜି ମଙ୍ଗଳବାର ଗୁରୁବାର ଦେଖ ମୁଁ ଯଦି ଆଜି ସୋମବାର ରୁଟି ଟା ସେକିଥିବି ମଙ୍ଗଳବାର ସକାଳୁ ଖାଇପାରିବି ନା ନାଁଇ। ପୁଣି ଗୁରୁବାର କରିଥିଲେ ଶୁକ୍ରବାର ଖାଇବି। ତେଣୁକରି ଏଇ ବାର ବାର ଯୋଗୁ ଗୋଟେ ହଁ ଝାଡା ଆଉ କିଏ ପଡୁଛି। ମାନେ ପୋଡା ରୁଟି ଟା ନରମ ରହେ।
ହଁ ଏ ଲୋକ ଗୁରୁବାର ବହୁତ ଲୋକ ନିଆରେ ପୋଡ଼ା ଜିନିଷ। ଖାଇଦେବେ ନା ମାନେ ରୁଟିରେ ହ ପୋଡ଼ାଟା ନିଆଟା ବାଜିଲେ ହୁଁ
ତ ମାନେ ପୁରା ସାଧା ବିନା ପିଆଜ ରସୁଣ ବର୍ଷକ ବାର ମାସେ। ଆମ ଘରେ ସମସ୍ତେ ଖାଇବେ ମାନେ ମୁଁ ରାନ୍ଧିଲି ମାନେ ସମସ୍ତେ ଖାଇବେ ଅରୁଆ ଆଉ କେ ଇ ଉସୁନା ପିଆଜ ମାନେ ଏମିତି ବାବା ଯଦି ବାହାରେ କୋଉଠିଥିବେ ସେ କହିବେନି ପିଆଜ ରସୁଣ ଖାଇବେନି।
ହୁଁ।
ଗୋଟେ ମାନି ଆସିଛନ୍ତି। ଖାଉନାହାନ୍ତି କେହି ଆଉ ସକାଳୁ ମୋର ସରିଲାଣି ଜାଣ ଚାହା ବିସ୍କୁଟ ଖିଆ ଆରମ୍ଭ ହେଇଯିବ ତମେ କେମିତି ରହୁଛ ଉପବାସ ଏତେ ସମୟ କେଜାଣି?
ଆ ଭାତ ଭାତଫାତ ଏୟିନା ବସେଇକି ଝିଅଟା କାଲି ସ୍କୁଲ୍ ଯାଇନ ଥିଲା ବର୍ଷା ଅଧିକା ହେଲା ବୋଲି ତା ପାଇଁ ଦରଖାସ୍ତ ଲେଖିବି।
ଓହଁ ଆଜିକାଲି ତ ସେଇଆ ହେଇ ବନ୍ଦ। କଲା ମାନେ ତମେ ଦରଖାସ୍ତ ଦବାକୁ ବାଧ୍ୟ।
ଦରଖାସ୍ତ ଲେଖିବି ତାପରେ ତାରି ଭିତରେ ପୁଅଟା ଉଠିବ ତାକୁ ଖୁଆଇବି।
ଆଜି ବି ତ ବର୍ଷା ହଉଛି ଆଜି ଉପବାସ କରୁଛି।
ହଁ ଏଇଟା ତମ ବର୍ଷା ଦିନ ବର୍ଷା ଦିନ ସବୁଦିନ ବର୍ଷା ହେଉ। କେତେ ସ୍କୁଲ ବନ୍ଦ କରିବ। ତ ମୁଁ ସେଥିପାଇଁ କହୁଛି ଯା ବୋଲି ଆଉ ନାଇ ତା ଗାଡିରେ ଆସ ସେ ତା ଭାନ ଆସୁଛି କାଲି ଭାନ ଆସ ହଁ ଭାନ ଯାଏଁ ଟିକେ ତା ବାପାଙ୍କୁ କହିବି ଛତାରେ ଛାଡ଼ିଦେବେ ଆଉ। ପୁଣି ଆସିଲା ବେଳକୁ ଚାରିଟା ବେଳେ ତାକୁ ନେଇ ଆସିବେ ଆଉ। ସେଇ ଭାନ ପାଖରୁ ହଁ ଏ ସବୁ। ସବୁବେଳେ ତ ବନ୍ଦ ହେବ କେତେ ବନ୍ଦ କରିବ ଆଗକୁ ଆର ମାସ ଶେଷକୁ ଏଇ ଏଇ ମାସ ଶେଷକୁ କିମ୍ବା ଆର ମାସ ଆରମ୍ଭ। ଆରମ୍ଭ ହେବ ଫାଷ୍ଟ ଟର୍ମିନାଲ୍ ଏକ୍ଜାମ କେତେ ବନ୍ଦ କରିବ।
ଟ୍ୟୁସନ ଯାଉଛି ନା ନାଇଁ ଘରେ ପଢଉଛ।
ଟିଉସନ୍ ଯାଉଚି।
ହୁଁ ସେଇଆ ନୁହଁ କି ସ୍କୁଲ ବନ୍ଦ କରିବ ଟିଉସନ୍ ବନ୍ଦ କରିବ ଏମ୍ତି କେତେ ବନ୍ଦ କରିବ।
ହଁ ସେଥିପାଇଁକା ମୁଁ କହିଲି ନାଇଁ ଝିଅଟା ବି ମୋର ବୁଝିବ କଣ ନା ମାମାଁ ମୁଁ କେତେ ବନ୍ଦ କରିବି, କାଲି ବି ସେ ରାଜି ହଉନଥିଲା। ହେଲେ ତା ବାପା ଜବରସ୍ତି କଲେ କହିଲେ ଆଜି ଜୋର୍ ବର୍ଷା ହେଉଚି ଯାଆନା, ମୁଁ ବି ଗଲିନି ତୁ ବି ଯାଆନା।
ଉହୁଁ।
ସେଥିପାଇଁ ରହିଗଲେ ବାପ ଝିଅ ହିଁ। ରହିଗଲେ କଣ, ତାଙ୍କ ଛୁଆ ଥିଲେ ତାଙ୍କୁ ଭଲ୍ ଲାଗେ। ପୁଅଟା ସିନା ଏବେ ହେଇଛି, ଝିଅଟା ସବୁବେଳେ ତାଙ୍କର ଗେଲ୍ହା ସେଥିପାଇଁ ମୋ ଝିଅ ସେ ମୂଳରୁ ଯେତେବେଳେ ମୋର ନାଁ ସେ କଥା ତ ନୁହଁ, ମୋର ଯେ
ହଁ ହେବାର ଥିଲା ସେତେବେଳେ ସିଏ ପୁରା ଗ୍ୟାରେଣ୍ଟି ଦେଇ କହୁଥିଲେ ମୋର ଝିଅ ହବ। ମୋର ଝିଅ ହବ, ଆଉ ଝିଅ ହେଇଗଲା ଯେମ୍ତି ସେ ପୁରା ସେ ହସ୍ପିଟାଲ୍ ରେ ସେ ଖାଲି ଝିଅ ଶୁଣି ଦେଇକି ମିଠା ବାଣ୍ଟି ଦେଇ ଗଲେ ହସ୍ପିଟାଲ ରେ। ଯିଏ ମାଗିଲା ତାକୁ ପାଞ୍ଚଶହ ଟଙ୍କିଆ ବଢେଇ ଦେଇଗଲେ, ସେ ମୂଳରୁ ଖୋଜିଥିଲେ। ମୂଳରୁ ଖୋଜୁଥିଲେ ତାପରେ ଏବେଳେ ଏଇ ସେ ଦ୍ୱିତୀୟଟା ବେଳେ ପୁଅ ଖୋଜୁ ଥିଲେ, କାହିଁକିନା ଗୋଟେ ଝଅ ହେ। ଆଉ ଝିଅ ଖୋଜୁ ନଥିଲେ। କିନ୍ତୁ ସେଥିପାଇଁ ମନରେ ଡରଥିଲା ପୁଣି ଝିଅ ହେଇଯିବ କି, ମୁଁ ସେଥିପାଇଁ ସବୁବେଳେ ପଚାରେ ଝିଅ ହେଇଯିବ। ନା ଆଉ ହେଇଗଲେ ଆଉ କଣ ଫୋପାଡ଼ି ଦେବା?
ହଁ ମ ଆଉ କଣ ହେଇଗଲେ ଫୋପାଡ଼ି ଯାହା କିନ୍ତୁ ତମେ ଯେତେ ଭାବ ଯାହା ଚିନ୍ତା କର ଉପର ବାଲା ଯାହା ଲେଖିଥାଏ ସେଇଆ ହୁଏ। ସିଏ ଯେ ତମ କୂଳରେ ଯାହା ଦବାର ଥବ ସେ ଦେଲେ ଆଉ କଣ।
ମେନ୍ ହେଲା ଶୁଣନ୍ତୁ ମେନ୍ ହେଲା ସେ କଥା ନାହିଁ, ବାହାର ଲୋକ ମୋ ମୁଣ୍ଡ ଖରାପ କରନ୍ତି ଆଉ କିଛି ନାଇଁ। ସେମାନେ କହିବେ ହେ ଦେଖରେ ଦେଖ। ଝିଅ ମୋର ବି ଭାରି ଝିଅ ପ୍ରିୟ ମୋ ସ୍ୱାମୀଙ୍କର ବି। କିନ୍ତୁ ମେନ୍ ହେଲା ବାହାର ଲୋକ ଏ ଦେଖରେ ଏୟା ମୋର ଯଦି ଝିଅ ପୁଅ ବହୁତ୍ ବର୍ଷ